ହଁ ସା
ହଁ କୁହନ୍ତୁ।
ହଁ ମୁଁ ଏଇ ଯେ ଆପଣଙ୍କ ଏଇ ଉଁ କଲ୍ କରିଥିଲି କୁକୁଡ଼ା ଫାର୍ମ କରିଥିଲେ ନା ସା
ହଁ ହଁ ଆପଣ ଓହୋ ହଁ ହଁ ଜାଣିପାରିନି ଆପଣ କୁହୁଁନ୍ ହଁ କୁକୁଡ଼ା ଫାର୍ମ କରିଥିଲେ ହଁ କୁହୁଁନ୍।
କୁକୁଡ଼ା ଫାର୍ମ ସାର୍ କରୁଥୁଲେ ଏବେ ଏଇ ଗରମ ଦୁଆରୁ ସାରେ ଏ ଏତେ ତ ଜାଣିପାରୁଥୁବେ ଗରମ କେତେ ବଢେଇଚନ୍ତି।
ହଁ ଗରମ ହଁ ଗରମ ତ ବଢ଼ିଚି ହଁ କୁହନ୍ତୁ।
ବହୁତ ବଢ଼େଇ ମୁଁ ଯେ ଏତେ ମିଟର ବଢ଼ିଚି ଯେ ଆପଣ ବୁଝି ପାରିବେନି ସାର୍ ମୋର ଏଇ ଥର କୁକୁଡ଼ା ଫାର୍ମ ଚାଷ ଯେ କରିଥିଲି ବହୁତ ମୋର ମାନେ କ୍ଷତି ତା ଦାନା ଫାନା ସବୁ କୁକୁଡ଼ାକୁ ଦଉଥୁନି ସବୁ ଠିକ୍ ଥିଲା ଏଇ ଯେ ସାର୍ ଏଇ ମଜିକାତେ ଏଇ ଯେ ତିନ୍ ଚାର୍ ଦିନ ଏମିତି ଗରମ ପକେଇଲା ସାର୍ ଏଇ ଗରମରେ ମୋ କୁକୁଡ଼ା ଫାର୍ମ୍ ସାର୍ ଓ ପୁରା କୁକୁଡ଼ା ଗୋଟେ କୁକୁଡ଼ା ବଞ୍ଚିନି ସବୁ ମରିକି ନଷ୍ଟ ଛତୁ ଉଡ଼ି
ସବୁ କୁକୁଡ଼ା ମରିଗଲା।
ସାର୍ ଗୋଟେ କୁକୁଡ଼ା ବଞ୍ଚିନି ସାର୍ ଆ ମୁଁ ସତ କଥା ଅଚି ଏତେ କୁ କୁଡ଼ା ଚାଷ କରୁଥିନି ଯେ ଏତେ ମୁଁ ତା କେୟାର ନଉଥୁନି ଦାନା ଖାଇବା ପାଣି ସବୁ ତା ପାଖର ନୁକ ମୁଁ ଚବିଶ ଘ ତା ମିଅ ଅଲରେଡି ସାର୍ ଦଉଥୁନି ରାତିର ବି ଶୋଉଥୁନି ସାର୍ ସେଇଠି। ପଣ ବୁଝିପାରିବେ ନେଇଁ ଏମିତି ଚାଷ କଷ୍ ସାର୍ ମରିଗଲା ସାର୍ ଖାଇଦେନେ ତ ସାର୍ ଅ ମୋର ବାଧିଥାନ୍ତାନି ସବୁ ମରିଗଲା ସା ମୁଁ
ଅଟାତ୍ ଏରୁକୁ ସବୁ ମ ତ ମରି ଯାଇନି ମୁଁ ଶୁଣିଚି ଉଁ ଯଦି ଶହେବାଗ ଚାଷ ହୁଏ ତ ଆନେ ତିରିଶ ଭାଗ କୁକୁୁଡ଼ା ମରନ ଆପଣ କୋହୁଛନ୍ତି ସବୁ ମରିଗଲା କିସ?
ହଁ ସାର୍ କଣ ଏମିତି ଗରମ ପକେଇଲା ମୁଁ ବୁଝିପାରିନି ସେଇନୁ ମାତ୍ର ଦଶଟା ନା ପନ୍ଦରଟା କୁକୁଡ଼ା ଅଛି ମଞ୍ଚିକି ମ ଆପଣ ମି ଛ କହିମିନି ସବୁ ମାନେ ପନ୍ଦ ଅଧା ଭାଗ ମରିଯାଇଚି ଆଉ ପନ୍ଦର କି କୁଡିଏଟା କୁକୁଡ଼ା ଅଛି ମୋ୍।
ଆ ସେଇଟା କୁହନ୍ତୁ ଆପଣ ଯେରା କହିଲେ ସବୁ ମରିଚି ମୁଁ କହିନି ତାନେ ଇନ୍ ସୁରାନ୍ସ ବାଲାକୁ ଆପଣ ଯେ କହିବେ।
ତା ଆପଣ ସବୁ ମରିଚି ମାନେ ଆଉ କେତେଟା କୁଡିଏଟା କୁକୁଡ଼ା ଅଛି। ବୁଝିପାରିବ ଶହେଟା କୁକୁଡ଼ାରୁ ଯଦି କୋଡିଏ ହଁ କଉଁ।
ମୁଁ କହିନି ଆପଣ ଯେ କହିଲେ ଫା ସବୁ ମରିଚେ ମୁଁ କହିନି ତାନେ‌ ଇନ୍ସୁରାନ୍ସ କ୍ଲେମ୍ କରିମି ଯେ କେତେ କିଛି କେଲମ୍ କରିବି ଯେ ସ ବୁ ମରି ସବୁ ଥରକୁ ମରେନି କିଛି ପରିମାଣରେ ମରେ ସେଇଟା ଉ ଯେ ଅଧିକାଂଶ ଲସ୍ ହେନେ ସେଟା ଯେ ଆମର ବୀମା ଥାଏ ସେଟାକୁ କେଲମ୍ କରାଯାଏ ଯେ ଆଁ ବୀମା ସାର୍ ନେଇଥିନି ମୋର ଅଧିକାଂଶ ଯେହେତୁ କୁକୁଡ଼ା ମରିଯାଇଚି ମୋର ଲସ୍ ହେଇଚି ଆପଣ ହେଟା କ୍ଲେମ କରୁ।
ସେଇ କ୍ଲିଙ୍ଗଟା ସାର୍ କରୁନ୍ ଆପଣ କିସ କରମି ସାର୍ ଟିକେ ବୁଦ୍ଧି ଫୁଦ୍ଧି ଦଉଁ ମୁଁ ତ ସାର୍ ଗରିବ ଲୋକ ଆପଣ ଜାଣିପାରୁଚଁ।
କୁକୁଡ଼ା କେ କୁକୁଡ଼ା ଚାଷ କେବେଠୁ କଲେଣି?
ହଁ ସାର୍ ଉଁ ବ ଏଇ ତ ନୂଆ ନୂଆ ଆପଣ ଖୋଲେଇଥିନି ଆଉ କଣ କହିମି ଆପ
ମାନେ ଆପଣ ଥଣ୍ଡା ମାସରୁୁ ଷ୍ଟାର୍ଟ କଲେନି ଆପଣ ଗରମ ମାସ ଦେଖିକି କାଇଁ ନା ଷ୍ଟାର୍ଟ କଲେ। ଜାଣନ୍ତି ଗରମ ଦିନ ବେଶୀ ମାନେ କୁକୁଡ଼ା ମାନେ ଗରମ ଫରମରୁ ମରିଯାଆନ୍ତି ଆପଣ ଗରମ ଦେଖି। କିସ ପାଇଁ ଚାଷ କଲେ।
ମୁଁ ସାର୍ ଚାଷୀ ଲୋକ ସାରେ ଏମିତି ଆଉ ହବ କେମିତି ମୁଁ ଜାଣିବି ଗରମ ମାନେ ବି ସାରେ ଏ ଏତେ ଗରମ ଏଥର ପକେଇବା କଥା ନୁହେଁ ଏମିତି ଗରମ ପକେଇଲା ମୁଁ କଣ କରିବି ସାର୍।
ହଁ ଏଥର ତ ଟିକେ ଗୁଳୁଗୁଳି ଟାଇପ ର ଦେଇଛି ମୁଁ ବି ଜାଣିପାରିଛି ଅ ଆପଣ। ଉଁ ଭୁଲ ଆପଣ କଲେ ଆପଣ ପ୍ରଥମେ ଥଣ୍ଡା ଦିନେ ଚାଷ ଟା କରିଥାନ୍ତେ ଦେନେ। ଥଣ୍ଡା ଦିନେ ଚାଷ ଟା କରିନେ ଜାଣି ପାରିଥାନ୍ତେ ଯେ କୁକୁଡ଼ା। କେମିତି କିଶ ବଢଉଛି କିଷ ହଉଛି ତାପରେ ଆପଣ ବଢିଥାନ୍ତେ ଗରମ ଦିନକୁ ବି କିଛି। ପ୍ରଭାବ ପଡିଥାନ୍ତା ନି ଆଉ ଆପଣ ଯେ ଚାଷ କରୁଥିଲେ ଆ ଆପଣଙ୍କ ମାର୍କେଟ ଡିମାଣ୍ଡ ବେଶୀ ଥିବନିଁ ଯେହେତୁ ଆପଣ ନୂଆ ନୂଆ ଖୋଲିଛନ୍ ଆପଣଙ୍କର ବେଶୀ ଦୁ ଦୋକାନୀ ବି ଚିହ୍ନା ଥିବେନି ଯେହେତୁ କୁକୁଡ଼ା ସେଲିଂ ହେଇଥିବନି। ଆଉ କୁକୁଡ଼ା ରହିଥିବ ଆଉ ବେଶୀ ଦିନ କୁକୁଡ଼ା ଗରମରେ ରହିଲେ ମରିଯିବ।
ହଁ ସାର୍ ସେମିତି ମୁଁ ମୋର ହେଇଛି।
ଆପଣଙ୍କ କେସ୍ ରେ ସେରକୁ ‌ହେଇଛି ଆଉ କୁକୁଡ଼ା ଆଣିଥିଲେ କେଉଁଠୁ।
ହଁ ସାର୍ ଆମ ଏ ଆମର ଏଠୁ ଆଣିଥିଲି। ସେଟା କୋଉଠି ସାର୍ ଚାପ୍ଲା ସେ ଆଡ଼କୁ ସାର୍ କଣ କନନ୍କିି ନା କଁ।
ଆଜ୍ଞା ସେ ବାଡୁ ଆଣିଥିଲେ ନା।
ହଁ ସାର୍। ହଁ ସାର୍ ପୁରା ଭଲ ଛୋଟିଆ ଛୋଟିଆ କୁକୁଡ଼ା ଭଲ କୁକୁଡ଼ା ଆଣିଥିଲି।
ଭଲ କୁକୁଡ଼ା ଆଣିଥିଲେ ଗୋଟେ କେତେ କିଶ ପଡିଥିଲା ସେତେ ସେ ଟାଇମ୍ ରେ ଆଣିଥିଲେ ଯେ।
ଗୋଟି ସାର୍ ଚାଳିଶ ଟଙ୍କା ନା ପଚାଶ ଟଙ୍କା ସେତେବେଳେ ପଡିଥିଲା।
ହୁଁ କେତେ ପିସ ଆଣି ଥିଲେ‌ ସେତେ ବେଳେ ଶଏ ଆଣି ଥିଲେ। ଆଉ ଲସ୍ ତ ହେଇଗଲା ବହୁତ ଆପଣଙ୍କ ଲେବର ଖର୍ଚ୍ଚ ଅଛି। ଲେବର ଖର୍ଚ୍ଚ ଅଛି ତା ହଁ ତାପରେ ଦାନା ଥିଲା। ରେଣ୍ଟ ଥିବ।
ହଁ।
ଆଉ ରେଣ୍ଟ ଆହୁରି ଥିବ ଯେ ଜାଗା ନେଇଥିବେ। ହଁ ମୁଁ ଆପଣଙ୍କର ଇଏଟା କ୍ଲେମ କରେ। ସେଟା କରିଦେମି ଆଉ ପଇସା ତ ପାଇଯିବେ ୟା ଛଡା ଆଉ କିସ କିସ୍ ଚାଷ କରିଛ।
ଆଉ ସାର୍ ଏମିତି ଅଲଗା ଚାଷ। ଏ ମୁଁ ପରିବା ଚାଷ କରିଥିନି ଯେ ପୁରା ଲସ୍ ଖାଇଥିଲି ଏ ଟା ବି ସବୁ ସାର ମୋର ଭାଗ୍ୟ ସାଥ ଦଉନି କଣ କରିବି।
ଆପଣ ଯଦି ଏତେ ରୁ ଲସ୍ ଖାଉଛନ୍ତି ମୋ କଥା ମାନିକି ଆପଣ। ଆଁ ଗୋ ଚାଷ କରନୁ କାହିଁକିନା ମାର୍କଟରେ କ୍ଷୀରର ଦାମ୍ ବେଶୀ ରହି ଯାଉଛି।
ହଁ ସାର୍ କରିବା ଏଥର ଆପଣ ଯେବେ ଠୁ ବୁଦ୍ଧି ଦେଖିଲେ ସାର। ଆପଣ ତ ଜାଣିଛେ କଣ ଚାଷ କଲେ କେମିତି ଆଉ।
କେନେ ମୁଁ କହୁଛି କେନେ। ଆପଣ ଦେଖିଥିବେ ମାର୍କେଟେ ରେ ପ୍ରାୟ କ୍ଷୀର ର ଡିମାଣ୍ଡ ସବୁବେଳେ ରହିଅଛି।
ସାର ଚାଳିଶ ଟଙ୍କା ଲିଟର ଭଲ କ୍ଷୀର ହେଲେ ପ
ଟଙ୍କା ତ ଆପଣ ତିରିଶି ପଇଁତିରିଶ ଆରାମସେ ବିକି ପାରିବେ ତିରିଶ ଟଙ୍କା ଧର। ହୁଁ ତାନେ ମୋର ଜଣେ ବନ୍ଧୁ ଅଛନ୍ ତାଙ୍କର ଜର୍ସି ଗାଈ ବେପାର ଅଛି ବୁଝିଲେ। ଆପଣ ଯଦି କହିବେ ମୁଁ ତାଙ୍କ ସାଙ୍ଗରେ ଆପଣଙ୍କୁ କଥା କରା କରିଦେମି। ଏ ଜର୍ସି ଗାଇ ବି କନ ଗୋଟେ ଜର୍ସି ଗାଇ ଗୋଟେ ଦିନକୁ ଚାଳିଶ ଲିଟର କ୍ଷୀରି ଦିଏ।
ହଁ ସାର୍ କଥା କରିଦଉନ କଣ କରିବା?
ହଁ ମୁଁ ସେଇଟା କହୁଛି ଆପଣ ଶୁଣ ଦେଇଛୁଆଁ। ଗୋଟେ ଗାଈ ଗୋଟେ ଦିନକୁ ଚାଳିଶ ଲିଟର କ୍ଷୀର ଦେବେ ଜଷୀ ଗାଈ। ବୁଝିଲେ? ଚାଳିଶ ଲିଟର କ୍ଷୀର ଦେଲେ ଆପଣ ଗୋଟେ ଦିନ ଦି ହଜାର ଟଙ୍କା ଇନ୍ କମ୍ ହବ ଗୋଟେ ଦିନ।
ହ
ଦାନା ଯଦି ଖାଇବି ଖାଇ ପାଞ୍ଚଶହ ଟଙ୍କା ଦାନା ଖାଏ। ପାଞ୍ଚଶହ ଟଙ୍କାର ତ ଖାଇବନି ତିନିଶହ ଅଢ଼େଇଶ ଭିତରେ ଖାଇବ ଦାନା।
ହଁ ସାର୍।
ଆପଣ କହୁନୁ ଟିକେ ଆପଣଙ୍କୁ ପୁରା ସାଇଲେଣ୍ଟ ହେଇଯାଛନ୍ତି ନା ମୁଁ କହୁଛି ଆପଣ ଶୁଣୁ ତାପରେ ରିପ୍ଲାଏ କରୁନୁ ମୋତେ ଇଏ ଆମର ଯେ ହଁ।
ତ ଦେବି ଯେ ଆପଣ କହୁଛନ୍ତି। ପଇସା ହଁ ସାର୍ ଦେବା ଆଉ କଣ କରିବା ଏଇଟା ଚାଷ ଆପଣ ଯାହା କହୁଛନ୍ତି ଏଇ
ହଁ କଥାଟା ଶୁଣ ଦାନା ଆପଣଙ୍କ ଦିନକୁ ଯଦି ଅଢ଼େଇଶ ଟଙ୍କା ଗଲା ଗୋଟେ ଲୋକ ରଖିବେ ହଁ ଗୋଟେ ଲୋ ଲୋକରଖିଲେ ଲୋକରଖିନେ ସେ ତିନିଶହ ଚାରଶ ଟଙ୍କା ନବ।
ହୁଁ।
ଆହୁରି ଆପଣଙ୍କର ଗୋଟେ ଦିନର ବାରଶହ ତେରଶହ ଟଙ୍କା ଖାଲି ଲାଭ ହବ ଗୋଟେ ଦିନରେ ବେଶୀ ନାହିଁ ଗୋ ଗୋଟ ଦିନ ଗୋଟେ ଗୋଟେ ଦିନ ବାରଷ ତେରଷ ବାରଷ ତେରଷ।
ହଁ ସାର୍ ହେଇପାରିଲେ ଆପଣଙ୍କୁ ଧନ୍ୟବାଦ ଦେବି।
ଆପଣ ମୋ କଥା ମାନିକି ଏ ବାଡେ ସେ ବାଡେ ଚାଷ ନ କରିକି ଆପଣ ଏଇଟା ଫାଷ୍ଟ କରୁ ଆଉ ସେ ଯୋଉ ଦଶି ଗାଈ ଦୋଉଚ ଆଁ ଏ ଜର୍ସି ଗାଈ ବାହାରୁ ଆସୁ ତି ମାନେ ଓଡିଶା ବାହାରୁ ଆସୁଛି ବୁଝିଲେ।
ଓଡିଶା ବାହାରୁ କେମିତି ମଗା ହବ ଆପଣ ତ ଜାଣିଥିବେ କି ଏମିତି କଣ କରୁଚନ୍ତି।
ତାଙ୍କୁ କହିନେ ସେ ମଗେଇ ଦିଅ ହଁ ଓଡ଼ିଶା ବାହାରୁ ଜୋଶୀ ଗାଈ ସେ
ଆପଣ ଟିକେ ମୋ ସାଥିରେ କଥା କରିଦେବେ ତାଙ୍କୁ।
ହଁ କଥା କରା କରିଦେମି ହେ କେତେ କିଛି ପଡିବ ମୁଁ ରେଟ୍ ଆପଣଙ୍କୁ ବୁଝିକି କହିଦେମି। ଆଉ ଗାଈ ଗୋଟେ ଦିନ କ୍ଷୀର ଆପଣ ଯେତେ ଯତ୍ନ ନେବେ ସେ ସେତେ କ୍ଷୀର ଦବ ବୁଝିଲେ। ହଁ
ହଁ ସାର୍।
ଯେତେ ଆପଣ ତାର ଯତ୍ନ ନେଇପାରିବେ ସେ ସେତେ ଅଧିକ ମାତ୍ରାରେ କ୍ଷୀର ଦେବ। ଦେଖନ୍ତୁ ଗାଈର ଯେତେ ଆପଣ କେୟାର କରିବେ ଇଏ କରିବେ ସେ ସେତେ ମାତ୍ରାରେ କ୍ଷୀର ଦବ।
କ୍ଷୀର ଦେଇପାରେ ଘାସ ଘାସ ଘଟା। ଟାଇମ୍ ରେ ଟାଇମ୍ ରେ ଘାସ ଦେଇତେ ହବ ଟିକେ ଦାନା ଦେଇେ ହବ ସବୁ ଖାଲି ତ ଦାନା ଦେନେ ସାରୁ ଭଲ ହବନି ଟାଇମ୍ ରେ ଟାଇମ୍ ରେ ଘାସ ଫା ଘାସ ଟିକେ ବିିଲମ ଚୋରି ନେଇଥାଉ ତା ବି ଟାଇଟେଲ୍ ଅଛି।
ହଁ ଆଉ ଗାଈ ଆଣିନେ ତାଙ୍କର ଡାକ୍ତର ବି ଚିହ୍ନା ଅଛନ୍ତି ସେ ଆପଣଙ୍କୁ ନମ୍ବର ଦେଇଦେବେ। ଗାଈର କୌଣସି ବି ଅସୁବିଧା ହେନେ ତାଙ୍କୁ କଲ୍ କଲେ ଡାକ୍ତର ଯାଇକି ପହଞ୍ଚିଯିବେ।
ହଁସ
ହଁ ସେଥିପାଇଁ କେତେ କିଛି ସେ ନେବେ ମୁଁ ବୁଝି ନେମି। ଆପଣ ମନ କରୁନ୍ତୁ ଗୋ ଚାଷ କରିବା ପାଇଁ କାହିଁକିନା ଏବାଡେ ଏଇ ଚାଷ ଆପଣଙ୍କୁ ଯେହେତୁ ବହୁତ ମୁଁ ଦେଖିନେନି ବହୁତ ଭାରି ମାତ୍ରାରେ ଆପଣଙ୍କୁ ଲୋସ୍ ହେଇଛି ବୁଝିଲେ।
ବସ୍ ବସ୍ ମାନେ କହିହବନି କି ଆପଣ ଆମ ଦୁଃଖ କଥା ବୁଝିପାରୁଛନ୍ତି ତାଲେ ଧନ୍ୟବାଦ।
ହଁ ଆଉ ଯେହେତୁ ଏତେ ମାତ୍ରରେ ଲସ୍ ହେଇଗଲାଣି। ଆପଣ ମୋ କଥା ମାନିକି ସେ ଚାଷ କରୁ ସେ ଭଲ ପ୍ରଫିଟ୍ ଅଛି। ହଁ ଆଉ ୟା ବ୍ୟତୀତ ଆଉ କିଛି ଚାଷ ମନେ କରୁଛନ୍ତି କି ଯେ ମାଛ ମାଛ ଚାଷ କରନ୍ତି କି?
ଆଜ୍ଞା ସ ମାଛ ଚାଷ।
ହଁ
ମାଛ ଚାଷ ସାର ଆମ ଦେଖିବା କଣ କ ଆଗେ ଏମିତି ସିଚୁଏସନ ଟା ଦେଲେ ଆପଣ ଏଇ ଚାଷ ଟା କରେ ତାପରେ ଦେଖିବା। କତ ବ ନୁ ନା
ଆଚ୍ଛା ଆପଣ ଯଦି କରିବେ ମାଛ ଚାଷ ପାଇଁ ବି ମୁଁ ଅଛି କାହିଁକିନା ମାଛର ବି ମମର ଅଚଛନ୍ତି ଜଣେ ଚିହ୍ନା ସେ ମାଛ ଚାଷ ବିଷୟରେ ଭଲ କିି ବୁଝିଦେବେ। ହଁ ଏ ସବୁର ଜିନିଷ ର ଡିମାଣ୍ଡ ମକେଟ ସବୁବେଳେ ରହିଅଛି ବୁଝିଲେ।
ହଲସ
ହଁ ଏସବୁ ଚାଷ କନ କେବେ ଲୋସବାର ଚିନ୍ତା ଥିବନି କୁକୁଡ଼ା ଗରମ ରୁ ମରିଗଲା କିନ୍ତୁ ମାଛ ମାଛ ବହୁତ କମ ରେର ମରନ୍ ମାଛ ବନଆ ଫନିଆ ହେ ଇଏ ହୁଅନ୍ ଆଉ
ମାନେ ବନି ଆଜ୍ଞା ପା ସେଟା ତ କିଛି ଅୁ ଆମର ଇଏ ପାଖରେ ଘରେ ମାଛ ଚାଷ କଲେ ସାର୍ ଏଇ ଟିକେ ଗୁଧିକା ଫୋଧିକା ଟିକେ ଟେନସନ
ହଁ ହଁ
ନ ନା କି କି ସେମିତି ଟେନସନ ନାହିଁ ନେଉଳୁ ଫେଉଳୁ ହେଇଗା ଟିକେ।
ବାସ୍ ବାସ୍ ଆଉ ଏତେ କିଛି ଆପଣ ଟେନସନ୍ ନିଅନ୍ତେ ନା ନା ଆଉ ଆପଣଙ୍କ ସବୁ ଠିକ୍ ଅଛି ଆପଣ ହଁ ଆପଣଙ୍କର ଖରା କରିଦେମି ବୁଝିଲେ ଆପଣ ଶତ ଆଉ ଗାଈ ଆଣେ ଆପଣ ନେଟ୍ କେସ୍ ଦେବେ ନା ସେଇଟା ବାକିରୁ ଆଣିବେ ସେଇଟା ମୁଁ ଥରେ ବୁଝି ନେଉଛି।
ନେଟ କେସ୍ ତ ଦେଇପାରିବେ ଅଧିକ ଦେମି ଆଉ ଆପଣ ଟିକେ ହେଇଯିବି ଆଉ
ଅତ ଦେବେ ଅଧା କଥା ହେଇଯାଇ ତଉ ଠିକ୍ ଅଛି ଅଧା ସେ ହୁଁ କୁଣ
ଗାଈ ଧର ଚାରି ପାଞ୍ଚଟାନି ନିହାତି ଲକ୍ଷେ ଟଙ୍କା ପଡୁଛି। ସେମିତି ପଚାଶ ହଜାର। ଟଙ୍କା ଦେଲି କିଏ ପଚାଶ ହଜାର ଟଙ୍କା ଟିକେ ଇଏ କରିବେ ଆଉ
ହଉ ଠିକ୍ ଅଛି ସେଇଟା ଆପଣ ତାଙ୍କ ସାଙ୍ଗରେ ଟିକେ କଥା ହେବେ ଯେ ସାର୍ ମୁଁ ତ ଗରିବ ଘର ମୁଁ ଦେଇପାରିବିନି ହଠାତ୍ ଆଉ ଦେଖିକି ଆପଣ ସେଠିକ ନେଅନ୍ତୁ ମୁଁ ଆପଣଙ୍କୁ ବ୍ୟବସାୟ ଷ୍ଟାର୍ଟ କରନି ଆପଣଙ୍କୁ ପଇସା କିସ୍ତିରେ ଦେଇଦମି ସେଇଟା ଆପଣ କହିବେ ଆଉ
ହଉ ସାର୍।
ହୁଁ ହଁ ହ ଠିକ ଅଛି ଆପଣଙ୍କୁ ମୁଁ ଜଣେଇମି ବୁଝିଲେ ମୁଁ ତାଙ୍କ ଘର ପରାମର୍ଶ କରିକି ଆପଣଙ୍କ ଘରକୁ ବି ଯିବେ ଆଉ ଜଣେଇିବି ଠିକ ଅଛି।
ହଉ ସାର୍।
ହଁ ରହୁଛି
ହଁ ସାର୍।